ହାଲୋ।
ହାଲୋ।
ଜୟ ଜଗନ୍ନାଥ ବନ୍ଧୁ କଣ କରୁଚନ୍ତି ଆପଣ?
ଆଜ୍ଞା ମୁଁ ପୁରା ରେଡି- ଆପଣ?
ବର୍ତ୍ତମାନ ବି ମୁଁ ଏବେ ମୋ ଭ୍ରାତାଶ୍ରୀଙ୍କୁ ଯାଇକି ଜି ଛକ ପାଖେରେ ଛାଡି ଦେଇକି ଆସିଲି ସେ ବର୍ତ୍ତମାନ ଟିକେ ଯାଇଚନ୍ତି ବୈଦଙ୍କ ପାଖେରେ ଦେଖା କରିବା ପାଇଁ। ତାଙ୍କୁ ସେ ଦେଖା କରିକି ଆସିବେ ମୋତେ ମତେ ପୁନର୍ବାର କରି ନେଇଆସିବି ଆଉ।
ହ
ହ
ହଁ ବନ୍ଧୁଙ୍କ ଦେହ କେମିତି ଅଛି ଆପଣଙ୍କର ଭାଇଙ୍କ?
ଉଁ- ମୋ ଦେହ ମଧ୍ୟ ଭଲ ଅଛି ଭାଇଙ୍କ ଦେହ ମଧ୍ୟ ଏବେ ଟିକେ ଭ ଭଲ ହେଇ ଆସିଲାଣି ଆଉ ଦେଖାଯାଉ ଆଗୁକୁ କଣ ହଉଚି ଭଗବାନଙ୍କ ଇଚ୍ଛା ବର୍ତ୍ତମାନ ମୁଁ ଆପଣଙ୍କୁ କହିଲି ଭାଇଙ୍କୁ ନେଇକି ବୈଦଙ୍କ ପାଖରେ ଛାଡିକି ଆସିଲି ଏଜି ଛକ ପାଖେରେ। ସେଠି ସେ ବର୍ତ୍ତମାନ୍ ତାଙ୍କୁ ଦେଖା କରିବେ ତାଙ୍କ କାର୍ ର୍ଯ ସରିଗଲା ପରେ ମତେ ପୁନର୍ବାର ଫୋନ୍ କରିବେ ତାଙ୍କୁ ଯାଇକି ନେଇ ଆସିବି ମୁଁ।
ଆଚ୍ଛା ଭାଇଙ୍କ ସ-ପ-ସରିଲା ବେଳେ ବହି ଟା ଦେଖିବେ କେତ୍ -କେତେ ସମୟ?
ଯାହାହେଲେ ବି ମତେ ଲାଗୁଚି ମିନିମମ୍ ଘଣ୍ଟେ ରୁ ଦେଢଘଣ୍ଟା ଲାଗିବ ଦେଖାଯାଉ ଆଗୁକୁ କଣ ହଉଚି ଭାଇ ତ ମତେ କହିଚନ୍ତି ମ କାର୍ଯ୍ୟ ସରିଗଲେ ତତେ ଫୋନ୍ କରିବି ତୁ ଟିକେ ଆସି ମଇତେ ନେଇଯିବୁ କିନ୍ତୁ ଭାଇଙ୍କୁ ଗାଡି ଭାଇଙ୍କୁ ଗାଡିରେ ବସିକି ଚଲେଇବା ପାଇଁ ମତେ ବହୁତ୍ କଷ୍ଟ ହଉଚି କଣ ଯଦି କିଛି ଏପଟ୍ ସେପଟ୍ ହେଇଯାଏ ତାହେଲେ ମୋର ବି ଭୁଲ୍ ହବ ନା ତ ମତେ ଡର ବି ମଧ୍ୟ ଲାଗୁଚି।
ଆଚ୍ଛା ସେ- ସେଇ ଏମିତି ଅଛି ଯଦି ମୋ ଗାଡି ଟା ନେଇକି ଯାଉନାହାନ୍ତି?
ଆଜ୍ଞା ଯଦି ଆପଣ ମୋ ପ-ଆଉ ଟିକେ ପରେ ମୋ ପାଖକୁ ଆସନ୍ତେ ହାରି ତାହେଲେ ମୁଁ ଆପଣଙ୍କ ଗାଡି ଟା ମଧ୍ୟ ନେଇକି ଯାଇଥାନ୍ତି।
ଠିକ୍ ଅଛି ନିହାତି ନିହାତି ଆପଣ କହିବେ ଅଛି ତ ମୁଁ ଏଇନା ଫ୍ରି ଅଛି ଆଉ।
ଆଜ୍ଞା ନିଶ୍ଚୟ ମୁଁ ଆପଣଙ୍କୁ କିଛି ସମୟ ପରେ ଜଣେଇବି ଆଉ ଆପଣଙ୍କ ଦିନ ଆଜି କେମିତି କଟିଲା ଭଲ କଟିଚି ତ?
ହଁ ନର୍ମାଲ୍ ସେଇଭଳିଆ ଗଲା ମୁଁ ଖାଇନଥିଲି ଯାଇ ଘରୁ ଏଇନା ଖାଇକି ଆଇଚି ବାହାରେ ଟିକେ ବଇଚି।
ଆଜ୍ଞା ସେଇଟା ବି ତ ଭଲ କଥା କାରଣ ଘରେ ଅଧିକ ସମୟ ରହିଲେ ବି ମଧ୍ୟ ମନ ଭଲ ଲାଗେ
ହଁ ମନ ଭଲ ଲାଗେ ନି ମୁଣ୍ଡ ଟିକେ ବିନ୍ଧୁଚି ସେଥିପାଇଁ ମୁଁ ବାହାରୁକୁ ଆସିଚି ଟିକେ ପବନ ଖାଇବାକୁ। ଥଣ୍ଡା ପବନ ଦଉଚି- ଆପଣଙ୍କୁ ମୋ ଭଏସ୍ କ୍ଲିଅର୍ ଶୁବା ଯାଉଚି?
ଆଜ୍ଞା ଆଜ୍ଞା କ୍ଲିଅର୍ ଶୁବାଯାଉଚି ଯେହେତୁ ଆପଣ ଗାଡିରେ ଯାଉଚନ୍ତି ଟିକେ ପବନ ସାଉଣ୍ଡ୍ ମଧ୍ୟ ହଉଚି ତ ସେ ସେଥିପାଇଁ କିଛି ଅସୁବିଧା ନାହିଁ କିନ୍ତୁ ଆପଣ କୁହନ୍ତୁ ଆପଣଙ୍କ ଭଏସ୍ ମତେ ପୁରା ଭଲରେ ଶୁବା ଯାଉଚି।
ହଁ ଟିକେ ଉପରେ ବଇଚି ତ ଗାଡିରେ ଯାଉନି ଉପରେ ବଇଚି ଟିକେ ପବନ ହଉଚି।
ଇଏ ତ ବହୁତ୍ ଭଲ କଥା ଯାହା ହଉ ଆପଣଙ୍କର ଛାତ ମଧ୍ୟ ଅଛି ସେଠାରେ ଯାଇକି ଆପଣ ବସିକି କିଛି
ଆପଣ ଆଜି କୁଆଡେ କହୁଥିଲେ ବୁଲିବାକୁ ଯିବେ ବୋଲି କୁଆଡେ ବୁଲିବାକୁ ଗଲେ କି ନାଇଁ?
ନା ଆଜି ବର୍ତ୍ତମାନ୍ କୁଆଡେ ଗଲି ନାହିଁ ଯେହେତୁ ମୋତେ ଭାଇ ବର୍ତ୍ତମାନ ଫୋନ୍ କରି ଡାକିଲେ ସେଠିକି ଯିବା ପାଇଁ ତ ଯାହା ବୁଲିବା ପାଇଁ ଟିକେ ଯାଇଥାନ୍ତି ଆଉ ଗଲି ନାହିଁ।
ଆଚ୍ଛା।
ଆଉ ଆପଣ ବର୍ତ୍ତମାନ୍ କଣ କରୁଚନ୍ତି ଏବେ?
ମୁଁ ମଧ୍ୟ ବଇଚି ମୋର ଜଣେ ବନ୍ଧୁ ମତେ କଲ କରୁଚନ୍ତି ହଁ ମଧ୍ୟ ଭାବୁଛି ବାାର ଗୋଟେ ଯିବେ ବୋଧେ ବୁଛୁଆ କଲ କରୁଛନ୍ତି ମତେ
ଆଜ୍ଞା ଆପଣ ବନ୍ଧୁ ଆଉ କିଛି ସମୟ ପରେ ଆପଣଙ୍କ ବନ୍ଧୁଙ୍କୁ ମଧ୍ୟ ଟିକେ ଆଉଥରେ କଲ୍ କରିଦେବେ କାରଣ ସେଏ ବ୍ୟସ୍ତ। ତ ହେଇଯିବା କଳେ କଣ ଆପଣ ଫୋନ ଉଠାଉନାହାନ୍ତି ନା ତ କାଳେ ସେ ବ୍ୟସ୍ତ ହୋଇଯିବେ ଆପଣ ପୁନର୍ବାର ଆଉଥରେ ତାଙ୍କୁ ଟିକେ ଫୋନ କରିଦେବେ
ନିହାତି ନିଶ୍ଚୟ ମୁଁ ଆପଣ ଆପଣଙ୍କ ସହିତ କଥା ହେଇସାରିଲା ପରେ ମୁଁ ତାଙ୍କୁ କଲ ଲଗେଇବି। ଆପଣ ମଧ୍ୟ
କହୁନାହାନ୍ତି କୁହନ୍ତୁ
ଆପଣ ମଧ୍ୟ ଏଇ ଯକ ଯାଇଥିଲେ ଆପଣ ହେଲମେଟ ନେଇକି ଯାଉଛନ୍ତି ନା କାରଣ ଏବେ ଚେକିଂ ଟିକେ ଅଧିକା ଚାଲିଛି ନା ସେ ବର୍ଷା ଦିନ ଟା ବି ଗାଡି ଚକା ଖସି ପାରେ
ନା ନା ମୁଁ ବର୍ତ୍ତମାନ ହେଲମେଟ ନେଇକି ଯାଉଛି କାରଣ ସୁରକ୍ଷା ତ ପ୍ରଥମ ନା ତ ଯେହେତୁ ମୁଁ ଭ୍ରାତୃ ସିଂଙ୍କୁ ନେଇକି ଯାଉଛି ତାଙ୍କର ତ ବର୍ତ୍ତମାନ। ଅ ଦୁର୍ଘଟଣା ହୋଇଥିଲା ଯେହେତୁ ତାଙ୍କ ସହିତ ଗଲାବେଳେ ମତେ ହେଲମେଟ ନେଇକି ଯିବାକୁ ପଡୁଛି। ଯଦି ତ କିଛି ଆଗକୁ ଦୁର୍ଘଟଣା ଘଟେ ଯେହେତ ହେଲମେଟ ଟା ଆମର ସେ ଗଟି ଭଳିଆ ରହିବ ତ ସେଥିାଇଁ ତା ନେଇି ଯିବାକୁ ପଡୁଛି।
ନଁ ନିହାତି। ଆପଣ କହୁଥିଲେ ଆପଣଙ୍କର ଏସନ ଫୁଲିଆ ବାହାରିଛି ବୋଲି ଆପଣ ବହିଦବାଖ। କଣେ ବୈଦ ପାଖଙ୍କୁ ଯଦ ଟିକେ ମେଡିସିନ ଆଣନ୍ତୁ ଖାକ ଟିକେ ସୁସ୍ଥ ରୁହନ୍ତୁ।
ଆଜ୍ଞା ଆ୍ଞା ନିଶ୍ଚୟଶ୍ଚ ମୁଁପଣଙ୍କ ଏ କଥାକୁ ଧ୍ୟାନ ଦେବି। ମୁଁ ବର୍ତ୍ତମାନ ବି ଆଉ ସେ ସବୁ ଜିନିଷ ସେ ସବୁ ରୋଗ ତମ ମୋତେ ହେଉନାହିଁ କାରଣ ମୁଁେ ବଡ଼ ହୋଇଗଲେଣି କିନ୍ତୁ ମୋତେ ବୋ ହେଉଛି ମୁଁ ଯଦି ଆଉ କିଛି ଦିନ। ପରେ ଯଦି ଆଉଥରେ ଶୀତ ଦିନ ଆସିଯିବ ନା ତ ଯଦି ସେ ସବୁ ଜିନିଷର ସାମ୍ନା କରିବାକୁ ହୁବ ତ ମତେ ପ୍ରଥମରୁ ଆଗୁଆ ରେଡି ହବାକୁ ପଡିବ ତ ସେଥିପାଇଁ ମୁଁ ଏବେ ବର୍ତ୍ତମାନ କିଛି ଦିନ ପରେ ମୋ ରାତାଷିଙ୍କର। ଅ ଦେହ ଦେଖେଇବା ପରେ ମୁଁ ନିଜେ ଯାଇକି ମନ ଦେହ ମଧ୍ୟ ଦେଖେଇ ଦେବି।
ନିହାତି ନିହାତି ଆପଣ ଦେଖେଇବେ ଆପଣଙ୍କ ଚେକଅପ୍ ଟିକେ କରିଦେବେ ଆପଣଙ୍କ ଦେହ ହାତ କେମିତି ଠିକ୍ ଅଛି କି ନାଇଁ। ଆପଣ ମଧ୍ୟ ଏବେ ଟିକେ ଅଧିକା ଟିକେ ପାଣି ପିଅନ୍ତୁ। କାହିଁକି ନା ଆପଣଙ୍କର ଉପର ତଳ କାମ ଟିକେ ଅଧିକା ହଉଛି ଆପଣ ଟିକେ ପାଣି ପିଇ ସୁସ୍ଥ ରୁହନ୍ତୁ।
ଆଜ୍ଞା ଆଜ୍ଞା ମୁଁ ବର୍ତ୍ତମାନ ପାଣି ପିଉଛି କାରଣ ମୋର ଗୋଡ ହାତ ସବୁ ବର୍ତ୍ତମାନ ପାଣି ନ ପିଇବା ଯୋଗୁ କଳା ବି ମଧ୍ୟ ପଡିଗଲାଣି ଏ ଯୋଉ ଖରାରେ ବୁଲି ବୁଲି ଖରାଦିନେ ମଧ୍ୟ କଳା ପଡିଗଲିଣି ତ ପାଣି ବର୍ତ୍ତମାନ ପିଇବା ଦରକାର ଆଉ ମୁହଁରେ ମଧ୍ୟ ବର୍ତ୍ତମାନ ବ୍ରଣ ହି ବାହାରୁଛି। ତ ପେ ବୋଧେ ମତେ ଲାଗୁଛି ମୋ ପେଟ ଗରମ ହେଇଯାଇଛି।
ହଁ ଆପଣ ମଧ୍ୟ ପାଣି ଟିକେ ସେବନ କରନ୍ତୁ। ଟିକେ ହଉ ଯଦି ଖରା ଖରା ଦିନ ଟା ଟିକେ ଦର ଦହି ପହି ଟିକେ ଭଲ ହବ।
ଆଜ୍ଞା ବର୍ତ୍ତମାନ ତ ଆମର ଏପଟେ ବର୍ଷା ହଉଛି ଖରା ଦିନ ତ ଗଲାଣି ଏଠି। ଆପଣଙ୍କର ସେପଟେ ବୋଧେ ଖରା ହଉଛି ଏବେ।
ନାଇଁ ଏ ତା ଖରା ହେଇନି ଆଜି ବର୍ଷା ଜୋରେ ହଉଥିଲା ମଧ୍ୟ ଦଶଟା ପରୁ ଆଉ ବର୍ଷା ହେଇନି ମ ଲାଗୁଛି ଯାହା କାଲି ଆଡୁ ଟିକେ ଖରା ହବ ଏବେ ମଧ୍ୟ ସନ୍ଧ୍ୟା ହେଇଯାଇଛି ଭାବୁଛି କୁଆଡେ ଗୋଟେ ବନ୍ଧୁ ବାନ୍ଧବଙ୍କୁ ଡାକି କୁଆଡେ ବୁଲିଆକୁ ଯିବି।
ନିଶ୍ଚୟ ନିଶ୍ଚୟ ଆପଣ ସେ କାମ କରନ୍ତୁ ଯେହେତୁ ଟିକେ ଦିନସାରା ଏପଟ ସେପଟ କାମ କରୁଛନ୍ତି ତ ନିଶ୍ଚୟ ଆପଣ ଟିକେ ଫ୍ରି ହବା ପାଇଁ ଆପଣ ବନ୍ଧୁଙ୍କୁ ଡାକନ୍ତୁ କୁଆଡ଼େ ବୁଲାବୁଲି ଟିକେ କରନ୍ତୁ କାରଣ ଯଦି ମନ ଫ୍ରି ନ ରହିବ ତାହେଲେ କୌଣସି କାମ କରିବାରେ ଇଚ୍ଛା ହେବ ନାହିଁ।
ନିହାତି ନିହାତି।
ଆଜ୍ଞା।
ମଧ୍ୟ ମୋର ଗୋଟେ ବନ୍ଧୁ ଅଛନ୍ତି ମୋ ପାଖରେ ସେ ଏବେ ଗାଧେଇକି ଆଇଲେ। ମତେ ଆମେ ଭାବୁଛୁ ଆମେ ଦି ବନ୍ଧୁ ମିଶି ଆଉ ତିନି ଜଣ ଯାଇ ଆମେ ଯାଇ କୁଆଡେ ଗୋଟେ ବୁଲି ବାଲିକି ଆସିବୁ ବୋଲି।
ଆଜ୍ଞା ଆଜ୍ଞା, ନିଶ୍ଚୟ ନିଶ୍ଚୟ ମୁଁ ବି ଭାବୁଛି ବର୍ତମାନ ମୁଁ ଟିକେ ଫ୍ରି ତ ହେଇଗଲିଣି ଆପଣ ଯେତେବେଳେ ଅ ବୁଲାବୁଲି କରିବା ପାଇଁ ବାହାରିବେ ମତେ ବି ଟିକେ ଫୋନ କରିଦେବେ କାରଣ ମୁଁ ବି ଯିବାର ଇଚ୍ଛା ହଉଛି ମତେ ଏବେ ବହୁତ।
ନିହାତି ଆମେ ଯିବା ଆଉ ଟିକେ ପରେ ଯାଇ ଟିକେ ବୁଲି ବାଲି ହେଇ ଆସିବୁ।
କାରଣ ଦିନ ଦିନସାରା କାମ କରିବା ପରେ ମତେ ଟିକିଏ ଏବେ ଚିଡ଼ି ଚିଡ଼ି ମାଡିଲାଣି। ତ ସେଥିପାଇଁ ମୁଁ ବର୍ତ୍ତମାନ ଏବେ ଭାବୁଛି ଟିକେ ବୁଲାବୁଲି କରିଦେଇକି ଆସିଲେ ମନ ଟିକେ ଫ୍ରି ହୁଅନ୍ତା ପୁଣି ରାତିରେ ବସିକି ମୋ ନିଜ କାର୍ଯ୍ୟଉରା କରନ୍ତି।
ନିହାତି ଆପଣ କାର୍ଯ୍ୟ କଲାବେଳେ ମତେ ଟିକେ କହିବେ କାହିଁକିନା ମୋର ବି କିଛି କାର୍ ଯ୍ୟ ଅଛି ଆପଣ ଟିକେ ବତେଇବେ ମିଶିକି କରିଦବା।
ହଁ ଆଜ୍ଞା ନିଶ୍ଚୟ ନିଶ୍ଚୟ ସେଥିପାଇଁ ଆପଣ ଚିନ୍ତା କରନ୍ତୁ ନି ମୁଁ ଆପଣଙ୍କୁ ଯେମିତି ହେଲେ ଫୋନ କରିବି। ମୁଁ କାର୍ଯ୍ୟ ଆରମ୍ଭ କରିବା ଆଗୁରୁ ଆଉ ବର୍ତ୍ତମାନ ତ ମୁଁ ଏବେ ଖା ବା ଟିକେ ସନ୍ଧ୍ୟା ବେଳେ କଣ କଲେଣି ନା କରିନାହାନ୍ତି ଆଉ ଯେହେତୁ ବର୍ଷାପାଗ ଜଳଖିଆ ଖାଇବା ପାଇଁ ତ ବହୁତ ଭଲ ଲାଗୁ
କହିଲି ନା ଯଦି ଆପଣ କାମ ଅଛି ଆମ ଛାତକୁ ଆସିକି ଆମେ ଦି ଜଣ ମିଶିକି ବି କାମ ସାରିପାରିବା କିଛି ଟେନସନ ନାହିଁ ସେଥିରେ ଅସୁବିଧା କିଛି ନାହିଁ ଆପଣ ଯଦି ଶାକ୍ଷମତା ହୁଅନ୍ତି ତା ମତେ କହିପାରିବେ କଲ କରି।
ନା ନା ମୁଁ ସେଇ ଯଉ ଦିନ ସାରା ଆଜି ବହୁତ ବାହାରେ ରହିଲିଣି ତ ବର୍ତ୍ତମାନ ଭାବୁଛି ଯେ ରାତିରେ କୁଆଡେ ବାହାରକୁ ବାହାରିବି ନାହିଁ। ମୁଁ ଆପଣଙ୍କ ଛାତକୁ ନ ଯାଇକି ମୁଁ ଆପଣ ଆମ ଘରେ ମଧ୍ୟ ବସିକି କାମ ଟିକୁ କରିଦେବି। ଆପଣ ଯଦି ଛାତ ଉପରେ ବସିକି କାମ କରିବେ ତାହେଲେ ଭଲ କଥା ହବ କାରଣ ଆପଣଙ୍କର ବର୍ତ୍ତ ର୍ତ୍ତମାନ ଆପଣଙ୍କ ଛାତ ନାହିଁ ନା।
ହଁ।
ହୁଁ ତ ସେଥିପାଇଁ ମୁଁ ଭାବି ସେଥିପାଇଁ ମୁଁ ଭାବିଲି ଯେ ଆପଣ ଆପଣଙ୍କ ଘରେ କାମ କରନ୍ତୁ, ମୁଁ ବି ଆମ ଘରେ କାମ କରିଦେବି।
ନିଶ୍ଚୟ ନିଶ୍ଚୟ ମୁଁ ତ ସେଥିପାଇଁ ମଧ୍ୟ କହୁଥିଲି କି ଆପଣ ଯଦି ହୁଅନ୍ତା ତ ଆପଣ ଆସିପାରିବେ କିଛି ଅ ସୁବିଧା ନାହିଁ।
ଆଜ୍ଞା ମୁଁ ଦେଖିବା ଯଦି ମତେ ସମୟ ହବ। ତ ମୁ ନିଶ୍ଚୟ ଯିବାକୁ ଚେଷ୍ଟା କରିବି ଦେଖାଯାଉ ଆଗକୁ କଣ ହେଉଛି।
କାଇଁ ନା ଆପଣଙ୍କ ଘର ଆମ ଘର ପାଖ ନା ସେଠି କିଛି ଅସୁବିଧା ବି ହେଇପାରିବନି। ଆପଣ ଆରାମ ସେ ଆସିପାରିବେ।
ଆଜ୍ଞା।
ହାଲୋ। ଆପଣଙ୍କ ସାଉଣ୍ଡ ସୁଭା ଯାଉନି, ହାଲୋ। ହ୍ୟାଲୋ। ହ୍ୟାଲୋ ବନ୍ଧୁ ଆପଣଙ୍କ ସାଉଣ୍ଡ ଆସୁନି, ହ୍ୟାଲୋ। ହଁ ହ୍ୟାଲୋ।
ବର୍ତ୍ତମାନ ଆପଣଙ୍କ କଥା କିଛି ଶୁଭାଯାଉ ନାହିଁ ଦେଖାଯାଉ କଣ ହଉଛି ଆଗକୁ।
ହ୍ୟାଲୋ ଆପଣଙ୍କ ଶୁଭ ଗଲା।
ଆଜ୍ଞା ଆଜ୍ଞାବେ ବର୍ତମାନ ଶୁଭା ହେଲା ଏବେ କୁହନ୍ତୁ ଆପଣ କଣ କରୁଛନ୍ତି?
ହଁ ସେଇ କଥା କହୁଥିଲେ ଆପଣଙ୍କୁ ଯଦି ଭଲ ଲାଗିବ ତ ଆସିପାରିବା କାହିଁକି ନା ଆପଣଙ୍କ ଆମ ଘରଠୁ ପାଖ ନା?
କିଛି ଅସୁବିଧା ହବନି ସାଙ୍ଗେ ସାଙ୍ଗେ ଯାଇ ବିି ପାରିବେ କିଛି ହେଲେ।
ଆଜ୍ଞା ନିଶ୍ଚୟ ନିଶ୍ଚୟ ଯଦି ମୋ କିଛି ଅସୁବିଧା ହେଲେ ଆପଣ ନିଶ୍ଚୟ ଫୋନ୍ କରିବି ବନ୍ଧୁ ମୋର ଗୋଟେ ଏବେ କାମ ଆସିଲାଣି ବର୍ତ୍ତମାନ ମୁଁ ଫୋନ ଟିକୁ ରଖୁଛି ଆଉ କିଛି ସମୟ ଆପଣଙ୍କୁ ପୁନର୍ବାର ଫୋନ କରୁଛି ଧନ୍ୟବାଦ ବନ୍ଧୁ।
ଧନ୍ୟବାଦ।
ହ୍ୟାଲୋ।